ହାଲୋ।
ହାଲୋ।
ହାଲୋ କଣ କରୁଛନ୍ତି?
ହାଲୋ।
ହାଲୋ।
ହାଲୋ।
ହାଲୋ।
ହଁ କୁହନ୍ତୁ?
ଆପଣ କଣ କରୁଚନ୍ତି?
ମୁଁ ଏବେ ବସିଛି। ଆମଆଡେ ବର୍ଷା ହଉଛି ତ।
ସନ୍ଧ୍ୟା ଦେଇ ସାରିଲେଣି?
ନାଇଁ ନାଇଁ ଆମର ସନ୍ଧ୍ୟା ଦବୁନି। ଆମର ଜଣଙ୍କର ଆମ ବଡ଼ ଯାହାଙ୍କର ହେଇଛି ଗୋଟେ ବେବି ତ ବେବି ହେଇଛି ସେଇଥିପାଇଁ
ଓହୋ
ଆଉ ଆପଣଙ୍କ ଆଡେ ବର୍ଷା ହଉନି?
ଆମ ଆଡେ ଖାଲି ବର୍ଷା ଉଠେଇଛି କିନ୍ତୁ ପାଣି ପଡ଼ୁନି।
ଆମଆଡେ ପାଣି ପଡୁଛି। ପାଣି ପଡୁଛି ପଥର ପକଉଚି। ତମଆଡ଼େ କଣ ପକୁଡି କରିକି ପଠେଇବୁ ନା ବର୍ଷା ପଠେଇବୁ।
ପକୁଡି ଟିକେ ପଠେଇଲେ ଭଲ ହନ୍ତା। ନା କିନ୍ତୁ ଆମରଇ ଗ୍ୟାସ୍ଟିିକ ହଉଚି ଯେ ଆମେ ଖାଇ ବୁନି। ପେଟିସ ଫେଟିସ ପଠେଦେଲେ ହନ୍ତା।
ଆଚ୍ଛା ହଁ ହଁ ଆପଣ ଠିକ କଥା କହୁଛନ୍ତି ଆମର ପେଟିସ୍ ହଉଛି।
ହଁ ହଁ
ପିଜା ହଉଛି ଆସନ୍ତୁ ଦିନେ ଆମ ଆଡ଼େ ଆସନ୍ତୁ। ଆସିକି ଖାଇକି ଯିବେ।
ଆପଣଙ୍କ ଘର ଟା ଟିକେ ବେଶୀ ଦୂର ଆମେ ଯାଇପାରିବୁନି।
ନାଇଁ ନାଇଁ ଆସିପାରିବ ଚେଷ୍ଟା କଲେ କାହିଁ ଆସିପାରିବେନି। ଚେଷ୍ଟା ଟିକେ କରନ୍ତୁ ଆସନ୍ତୁ। ଆସନ୍ତୁ ପିଜା ଖାଇବେ ପେଟିସ୍ ଖାଇବେ ବର୍ଗର ଖାଇବେ।
ବର୍ ମତେ ବର୍ଗର ଟା ବେଶୀ ଭଲ ଲାଗେ।
ତାହଲେ ଆସନ୍ତୁ ଆସନ୍ତୁ।
ଆଇସ୍କ୍ରିମ ବି ଭଲ ଲାଗେ। ଆପଣଙ୍କୁ ଆଇସ୍କ୍ରିମ ବନେଇ ଆସିଚି।
ଅ ହଁ ଆମକୁ ଆଇସ୍କ୍ରିମ ବନେଇ ଆସିଛନ୍ତି ଆସନ୍ତୁ ଦିନେ।
ଟିକେ ଆଇସ୍କ୍ରିମ କେମତି ବନାନ୍ତି କହିଲେ।
ଆ ଆଇସ୍କ୍ରିମ୍ ବନାନ୍ତି ଆକ୍ଚୁଲି ଏ ଶୁଣନ୍ତୁ ଆଇସ୍କ୍ରିମ୍ ମୋତେ ବନେଇ ଆସିନି
ମୁଁ
ବନେଇ ଆସିଛି ଆମ ଘରେ ବନେଇ ଆସିଛି ମ ମ ହଜବେଣ୍ଡକୁ ବନେଇ ଆସିଚି ତାଙ୍କୁ ନାଇଁ ମୁଁ ଶିଖିନି ଶିଖିନି ଆଉ କେକ ବନେଇ ସିଖିଛି।
ହୁଁ ହୁଁ,
ଏ ବାର୍ଥଡେ କେକ୍ ବନେଇ ଶିଖିଛି।
ହଁ ଆଇସ୍କ୍ରିମ ଟା ଶିଖିନି ଆଣୁତାଲି।
ନାଇଁ ଆଇସକ୍ରିମ ରା ଶଖିନି କେମିତି କଣ ଶିଖିନି କିନ୍ତୁ ବାଥଡେ
ବର୍ଡେ କେକ କେମିତି ବନଉଚ? ଛନ୍ତି ମଇଦା ନା ସୁଜି।
ନାଇଁ ନାଇଁ ଆମର ଗୋଟେ ପାଉଡର ଆମର ଗୋଟେ ପାଉଡର ଡାଇରେକ୍ଟ ଟେ କିଣି ଆଣିଛୁ କିଣିିକି ଆଣିଛି ଆଁ ଆଁ ପାଉଡ଼ରରେ ସେଥିରେ ପାଉଡ଼ରରେ ସବୁ ପଡ଼ିଯାଇଛି ସେଥିରେ କିଛି ପକେଇବା ଆବଶ୍ୟକ ଛେକ ନାହିଁ।
ହୁଁ ହୁଁ,
ଇଏ ଦେଇକି ତାକୁମିକ୍ସ କରିଦବୁ ୱେଟ କରିକିି ମିକ୍ସ କରିିସାରିଲା ପ ପରେ ତାକୁ ଆମେ କଣ କରିବୁ ବେକ କରିଦେବୁ।
ଉଁ ତେଲେ ତ ସବୁଠୁ ସହଜ ଉପାୟ ସେଥିରେ ଚକୋଲେଟ ବିଁ ଜ ନାହିଁ ଚକୋଲେଟ ଫ୍ଲେବର ବି ଆସ
ହଁ ହଁ ହଁ ନ ହଁ ସବୁ ଆସୁଛି। ତାପରେ ଆମେ କଣ କରୁଛୁ କ୍ରିମ ତାପରେ ଆସୁଛି କ୍ରିମ ପାଇଁ କ୍ରିମ ପାଇଁ ଗୋଟେ ମେସିନ ଅଛି ଆମେ ସେଇ କ୍ରିମ ଟାକୁ ମୋ ମୋଟା ମୋଟା କରିବାଟେ ମୋଟା ମୋଟା କରିବା ପାଇଁ କ୍ରିମ ଟା ଯେମିତି ବାର୍ଥଡେ କେକ୍ ର କ୍ରିମ ଟା ହୁଏ ସେମିତି କରିବା ପାଇଁ ଆମେ ତାକୁ ମେସିନେରେ ବହୁତ ସମୟ ହୁଁ ହୁଁ ଇଏ କରିଥାଉ। ମେସିନ୍ ଦ୍ଵାରା, ଆଉ ତାପରେ ଆ ସେଥିରେ ଲେୟାର ବାଇ ଲେୟାର ତାକୁ କ୍ରୀମ ଦେଇଥାଉ, କ୍ରିମ ଦେଲା ପରେ ତା ତାକୁ ଯୋଉ ଡିଜାଇନ ବନେଇ ପାରିବେ ଡେକୋରେଟ କରିବେ ଆପଣ। ଯେମିତି ଚାହିଁବେ ମନେକର ଆପଣ ମୋତେ ଏନ ଗୋଟେ ଅର୍ଡ଼ର ଦେବେ ଏଇ ଟାଇପ ର ମତେ କେକ୍ ଦରକାର, ସେଇ ଟାଇପ ର ବନେଇକି ଆମେ ଥୋଇକି ଆପଣଙ୍କୁ ଦେଇଦବୁ।
ହଁ ହଁ
ଅର୍ଡର ଦିଅନ୍ତୁ ଆପଣଙ୍କର।
ହଁ ଦବା ଦେଖିବା ଆମର ଆନିଭର୍ସରୀରେ ତ ଆମେ କେକ୍ କାଟୁନୁ। ପୋଡ଼ କାଟୁ, ହଁ ମୋର କେକ୍ କାହାର ପସନ୍ଦ ନୁହଁ। ଏ ଆମ କେକ ଟା କେହି ଖାଉନା।
ତାଲେ ଆନଭର୍ସରୀ କି ଆପଣ ଆମକୁ ଡାକୁଛନ୍ତି ନା?
ଡାକିବୁ ନା ଆପଣଙ୍କ ଘର ଏତେ ଦୂର ଯେ, ସେଥିପାଇଁ ଭା ବୁଝୁ ଆଡ୍ରେସ ଟା ଦେଲେ ହ୍ୱାଟ୍ସସପ ରେ ଦେଖିବା ଡାକିବୁ ଆଉ।
ନାଇଁ ନାଇଁ ଡାକନ୍ତୁ ଡା
ଆମ ଆନିଭର୍ଶରି ଆକଚୁଆଲି ସେଲିବ୍ରେଟ କେବେ କରିନୁ। ଏମତି ଖାଲି ମନ୍ଦିରକୁ ଯାଉଭାରି ଟିକେ ପୋଡ ଆଣିକି ଖାଇଦଉ।
ଆପଣ ଆନିଭର୍ସରୀ ହେଇଗଲାଣି କେତେ ବର୍ଷ ହେଇଗଲାଣି ଆନ
ହୁଁ ସେଟା କହି ହବନି।
ଆଛା ମନେ ନଥିବ ଆପଣଙ୍କର, ନାଇଁ ନାଇଁ ଆପଣଙ୍କ ମନେ ନଥିବ। ହଁ ହଁ ହଁ। ମନେ ନଥିବ ଠିକ ଅଛି, ମୋର ବି ସେମତି ମନେ ରହେନି ତ।
ମୋ-ମୋର ମନେ ରୁହେ, କିନ୍ତୁ ଆମ ହଜବେଣ୍ଡଙ୍କର ଟିକେ ମନେ ରୁହେ ରୁହେ ସେଥିପାଇଁ କଳି କରେ।
ଆଛା ଏଇଟା ସମସ୍ତଙ୍କର ହୁଏ, ଆମର ବି ସେମିତି ହଉଛି।
ହୁଁ ହୁଁ।
ସେ ଡେଟ୍ ସବୁ ଆଗ ପଛ ଆମର ଟିକେ ହଉଛି। କୋଉ ଡେଟରେ କୋଉ ଡେଟରେ ନୁହଁ, ଏମିତି ହଉଛି ଆଉ।
ହଉ ଆପଣଙ୍କର କ୍ଷୀର ଜାତୀୟ ଜିନିଷ କଣ ଭଲ ଲାଗେ, କ୍ଷୀର, ଦହି
ହୁଁ ଦହି ମତେ ବହୁତ ପସନ୍ଦ ଲାଗେ ଯଦି ଆପଣଙ୍କ ଆଡୁ କିଏ ଦହି ବନଉଛି ନିଜ ହାତରେ ମତେ
ନାଇଁ ଆମ ତର ମତେ ଟିକେ ଓମ୍ଫେଡ ର ଦହିଟା ଭଲ ଲାଗେ ବେଶୀ। ଗାଈ ଦହି ଅପେକ୍ଷା, ମୋ ପୁଅ ଟିକେ ସେ ଯୋଉ କ୍ରିମ ଆସେନି କି ହଁ ମତେ ଭଲ ଲାଗେ ମଇଁ ଦହି ମଇଁଶିର ଦହିଟା ତା ବାସ୍ନା ଟା ଭଲ ଲାଗେ। କିନ୍ତୁ ମୋ ପୁଅ ଟା ପସନ୍ଦ କରେନି, ହଁ ନା ଆମର ହଁ। ମଇଶି ଦହିଟା ପୁରା ଓମ୍ଫେଡ ଦହି ଭଳିଆ ବହଳିଆ ଆସିବ। ସେଥିପାଇଁ ମତେ ମଇଁଷି ଦହି ଟା ହଁ। ମତେ ଭଲ ଲାଗେ ଓମ୍ଫେଡ୍ ର ଜେ ଆମ ପୁଅ ସେ କ କ୍ରିମ ପାଇଁ ସେ ଖାଲି କହିବ ଓମ୍ଫେଡ ଦହି। ସେଥି ପାଇଁ ମତେ ଓମ୍ଫେଡ ଖାଇ ଖାଇ ଓମ୍ଫେଡ ଦହିଟା ଟିକେ ବେଶୀ ଫେବ୍ରାଇଟ ହେଇଗଲାଣି, ମାନେ ପସନ୍ଦ ହେଇ ଗଲାଣି ଆଉ।
ହଁ ହଁ ଆ କ୍ଷୀର ପସନ୍ଦ ଲାଗେ, ଲାଗେନି ଏମିତି ଆଉ। ଛେନା ପସନ୍ଦ ଲାଗେ ହଁ ହଁ। ଛେନା ପସନ୍ଦ ଲାଗେ ନା ଛେନା ନିଜେ ଘରେ ପନିର ବନେଇ ଦଉ କ୍ଷୀରରେ ପନିର ନିଜେ ମାର୍କେଟ ରୁ ଯଦି ବି ମିଳିଲାନି ଆମେ ତାକୁ
ଆଉ ଛେନା ର ବଲ୍ କରିକି ଗୋଟେ ତରକାରୀ ବନା ହୁଏ ସେଟା କେବେ କରିଛନ୍ତି ସେଟା ଟିକେ ରେସିପି କହଲେ ମୁଁ
ହଁ ସେଟା ଛେନା କରିଦେବେ ଆପଣ। ଛେନା କରିଦେବେ ତାକୁ ଭଲସେ କଣ କରିବେ ଚକଟି ଦେଇକି ଭଲସେ ଗୋଲ ଗୋଲ କରିକି ତାକୁ ଛାଣିଦେବି ଟିକେ ପାଉଡର ଟିକେ ମିଶିବ।
କମ୍ ପାଉଡର ମଇ
ଘରେ ମୋ ମାମା ବନେଇଥିଲେ।
ହୁଁ ମୁଁ ସେଇଟା ଆକ୍ଚୋଲି
ଆ ସେଇଥିରେ କଣ ମିଶେଇଲେ ମୁଁ ଜାଣି ପାରିଲିନି। କଣ ସୁ ଦେଖି ପାରିନି କିନ୍ତୁ ସେଟା ଛାଣିଲା ପରେ ତରକାରୀ ଟା କେମିତି ହବ ହଁ ସୁଜି ବୋଧେ ମିଶେଇଥିଲେ ବୋଧେ ସୁଜି ମିଶେଇ
ହଁ ମୁଁ କିନ୍ତୁ କରିନି କେବେ।
ଆ ସେଟା ବହୁତ ଟେଷ୍ଟ୍।
ହଁ ଏଟା ନରମ ବି ରହିବ। ମଇଦାଟା ବି ମିଶାଇେ ଚଳିବ ମଇଦା ନହେଲେ ସୁଜି ଦିଇ ଟାଙ୍କ ଭିତରୁ ଯେଉଟା ବି ମିଶାଇଲେ ଚଳିବ।
ହଁ ହଁ ଏଇଟା କିନ୍ତୁ ବହୁତ ଟେଷ୍ଟି ଲାଗେ ଆମର ଗୋଟେ ଥର କଣ ହେଲା ନା କ୍ଷୀର ଗୋଟେ ଆଣିଥିଲୁ ବହୁତ ସାରା କ୍ଷୀର ସେ ନଷ୍ଟ ହୋଇଗଲା ମାନେ ଟିକେ ଖରାପ ଲାଗିଲା ତାକୁ ଆମେ ହଁ ତାକୁ ଆମେ ସାଙ୍ଗେ ସାଙ୍ଗେ କଣ କରିଦେଲି ଛେନା।
ହାଲୋ। ହାଲୋ।
ପାକ୍ଷି। ଇ ଦି କେଜି ତିନି କେଜି ପାଖା
ହୁ ହୁ।
ହ୍ଯାଲୋ।
ହଁ।
ହାଲୋ।
ହାଲୋ।
ପ
ନାଇଁ ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହଉଛି ସାଉଣ୍ଡ ଟିକେ ଡା ଇଏ ହଉଛି।
ଆଚ୍ଛା ଆଚ୍ଛା।
ହୁଁ
ଆପଣ ଦିନେ ବନାନ୍ତୁ ବନାନ୍ତୁ ଦିନେ ଆମକୁ ଦିଅନ୍ତୁ ଟିକେ। ଦେଖି ଆପଣ ଭଲସେ ବନେ
ହଉ କେବେ କରିବା ଆଉ। ଆପଣ ତ ପିଆଜ ରସୁଣ ଖାଉନାହାନ୍ତି ଗୋଟେ ବଡ ପ୍ରୋବ୍ଲେମ୍।
ଆପଣ ବନେଇ ଦେବେ ବିନା ପିଆଜ ରସୁନ ରେ।
ବିନା ପିଆଜ ରସୁଣ ରେ ଟେଷ୍ଟ ଲାଗିବନି।
ବ ଉଁ ଆପଣ ବନେଇ ନାହାନ୍ତି କେବେ ଆଉ। ହୁଁ ବନ ମୁଁ ଆପଣଙ୍କୁ ବନେଇକି ଦିନେ ଦେବି।
ବନେଇକି ଟିକେ ମତେ ପସନ୍ଦ ହୁଁ। କିନ୍ତୁ ଆମ ଘରେ ଟିକେ ପସନ୍ଦ ନୁହଁ ଖାଇବା ପାଇଁ ଆଉ।
ଆଚ୍ଛା ଆଚ୍ଛା। ଆପଣଙ୍କୁ ଲାଗି ବ ମୁଁ ବନେଇ ଦେବି ମୁଁ ବନେଇ ଦେବି ଆପଣଙ୍କୁ ଲାଗି ଲାଗିବନି ଆପ ଉଁ କହିବେ କି ଇଏ ବିନା ପିଆଜ ରସୁନ ରେ ଉଁ ହେଇନି ଭାବିବେ କିଏ ପିଆଜ ରସୁନେ ପଡ଼ିଛି ପିଆଜ ରସୁଣ ପିକି ହେଇଛି।
ହ
ଆପଣ ଜଣି ପାରି ବେନି
ତୁମ ହାତରେ କଣ ଯାଦୁ ଅଛି ନା
ନାଇଁ ନାଇଁ ଆପଣ ବି କଲେ ହବ। ଆପଣ କରିବାକୁ ଚାହିଁଲେ ନିହାତି ହେଇପାରିବ।
ହୋଉ। ଦେଖିବାକୁ ଏଥର ଚେଷ୍ଟା କରିବା ମୁଁ ସେଇଟା କେବେ ବନେଇନି
ବନାନ୍ତୁ ବନାନ୍ତୁ ଦିନେ
ଚେଷ୍ଟା କରିକି। ଆଉ ଆପଣ ଆଡେ ତାହେଲେ ବର୍ଷା ହୋଉନି। ନା କି?
ନାଇଁ ବର୍ଷା ହୋଉନି ଗ ଗରମ ହୋଉଚି। ବର୍ଷା ଟିକେ ହେଲେ ହଁ ଏବେ ହେଲା ହେଲା ପାଣି ପଡିଲା।
ଆଛା।
ଆଉ କଣ ଆପଣଙ୍କର? ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ପୁଅ, ମୁଁ, ଆଉ ଆମ ହଜବେଣ୍ଡ, ଝିଅଟି ବାହାରେ ରହୁଛି।
ଆଛା ଆଛା ଆଛା।
ଆପଣଙ୍କର କିଏ କିଏ ରୋହୁଛନ୍ତି?
ଆମ ଘରେ ମୁଁ, ପୁଅ, ମୋ ହଜବେଣ୍ଡ ଅଛନ୍ତି। ଆମେ ତିନି ଜଣ ଅଛୁ।
ହୁଁ।
ଆମ ଘରେ ବି ସେଇଆ।
ଛୋଟ ପରିବାର ଆଉ।
ଛୋଟ ପରିବାର ଆଉ। ଆପଣଙ୍କର ଯେମତି ଛୋଟ ପରିବାର। ଆମର ବି ସେମିତି ଛୋଟ ପରିବାର।
ପୁଅକୁ ଆପଣଙ୍କ ପୁଅକୁ ବାଡାନ୍ତି ନା ବାଡାନ୍ତିନି?
ହଁ କେବେ କେବେ ଟିକେ ବାଡାଏ। ନବାଡ଼ିଲେ ପିଲାମାନେ ହଁ -କେବେ କେବେ ବେଶୀ, କେବେ କେବେ ବିଲକୁଲ୍ ନାହିଁ। କେବେ କେବେ ଟିକଏ ଟିକଏ କେବେ କେବେ
ହୋଉ ନହେଲେ ଆଉ ବେଶୀ ବାଡେଇବେନି।
ନାଇଁ ନାଇଁ ବା ବାଡୋଉନି।
ହୋଉ ରଖୁଚି।
ହୋଉ ରଖନ୍ତୁ।